ହ୍ୟାଲୋ।
ହଁ।
ଦିଦି ଟିକେ କହିଲ ଚିକେନ କେମତି କରନ୍ତି। ମୁଁ କରିବି ତ କେମତି ତିଆରି କରନ୍ତି। ସେଇଟା
ଚିକେନ ଟା ତ ଫାଷ୍ଟ ପିଆଜ କାଟିବ ପିଆଜ ଟମାଟୋ। ଆଗେ ଅଦା ରସୁଣ ପେଷ୍ଟ କରିଥିବ ତ ତାପରେ ପିଆ ପ କାଟିବ ଟମାଟୋ ପିଆଜ କାଟିକି ତେଲ ପକେଇବ ତେଲ ଆଗେ ପିଆଜ ଟା ପକେଇବ ପିଆଜ ଟିକେ ଭାଜି ସାରିଲା ପରେ ନାଲି ନାଲି ହେଇସାରିଲା ପରେ ଟମାଟୋ ପକେଇବ। ଟମାଟର ଟିକେ ମେ ସେ ତାପରେ ପକେଇବ ଅଦା ରସୁଣ ପେଷ୍ଟ
ହଁ।
ଆଉ କଷିବ କଷି ସାରିଲା କଷିବ ମସଲା ଟା ଗୁଣ୍ଡ ସବୁ ପକେଇବ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ମସଲା ଗରମ ମସଲା ଗରମ ମସଲା ତ ତରକାରୀ ହେଇସାରିଲା ପରେ ପକେଇଲେ ଚଳିବ।
ହଁ।
ତ ସେ ମସଲା ସ କଷିଦିଏ ସବୁ ମସଲା ପକେଇକି।
ହଁ।
କି ତାକୁ କଷିବ ମସଲା ଗନ୍ଧ ଯାଇସାରିଲେ ଚିକେନ କ ଆଉ ଆଳୁକୁ ପକେଇବ ତାକୁ କଷିବ ଟିକେ ଟିକେ ପାଣି ଦେଇ ଦେଇ ନହେଲେ ଲାଗିଯିବ। କଷିକି ତାକୁ ଟିକେ ପାଣି ଦେଇକି ଟିକେ ଘୋଡେଇବ ସେ ସିଝି ସାରିଲା ପରେ ଚିକେନ ତାର କଷା ଯଦି ଖାଇବ କଷା ବାହାର କରିବ ଯଦି ପାଣି ଦବାର ଥିବ ଦବ। ଭ ଏତି ମୁ ବି ଥତରେ ରେ ରଦା ରସୁଣ ଛେଚିକି କରେ ଆମ ଶ୍ୱଶୁର କୁହନ୍ତି ଅଦା ରସୁଣ ଫାଷ୍ଟ ପିଆଜ ଟା ଭାଜି ହେଇ ସାରିଲା ପରେ ଚିକେନ ଟା ତେଲରେ ପିଆଜ ଟିକେନ ଭାଜିବ ଟିକେ ଭାଜି ଦେଲା ପରେ ତାକୁ ପକେଇବ ଅଦା ରସୁଣ ଛେଚିକି ଅଦା ରସୁଣ କଞ୍ଚା ଲଙ୍କା। ଆଉ ଯୋଉ ଗୋଟେ ମସଲା ବି ଆଗେ ଗୋଟା ମସଲା ପକେଇକି ଫୁଟେଇବ ତେଲ ଟା ଆଗେ ଗୋଟା ମସଲା ପକେଇବ ତାପରେ ପିଆଜ ପକେଇକି ଭାଜିବ। ପିଆଜ ଅଦା ରସୁଣିକା ଛେଚିକି କରେ ପିଆଜ ଭାଜିଦିଏ। ଅଦା ରସୁଣ ଲଙ୍କା ଛେଚିକି ପକେଇ ଚିକେନ ଟା ଟିକେ ଭାଜି ହେଲା ପରେ ଅଦା ରସୁଣ ଛେଚିକି ପକାଏ ତାପରେ ସେଟା ଭାଜି ଟିକେ କି ସମୟ ଭାଜିବ ତାପରେ ଟମାଟୋ ପକେଇବ ସେଇ ଟମାଟୋ ପକେଇ ଦେଇକି ଘୋଡେଇ ଦବ ଟମାଟ। ଯଦି ପାଣି ସବୁ ଥିବ। ସେ ପାଣିରେ ଚିକେନ ଟା ସିଝିବ ପୁରା ହବ। ଶଶୁର ଏମିତି ଥରେ ବତେଇଥିଲେ ହଁ କେମିତିଛ। ସେ ସେ ହଁ ତ ଟିକେ ଟିକେ ଦେଖୁଥିବ ଚଟୁ ମାରୁଥିବ ନହେଲେ ସେ ଲାଗିଯିବ ତଳୁ
ହଁ ସଦା ଅନୁସାରେ ଲୁଣ ପକେଇ
ହଁ ଲୁଣ ପକେଇକି ହଁ ଲୁଣ ପକେଇକି ସିଝି ଦେଇଥିବ ତ ଠିକ ଦବ ଯଦି କୋଷା ଖାଇବା ବାହାର କରିବ ଯଦି ପାଣି ଦବାରଥିବ ଅଳ୍ପ ପାଣି ଦବ। ସେମିତି ଚିକେନ ସିଝିଯିବ ବହୁତ। ଯେମିତି କରିଛି ଶଶୁର କୁହନ୍ତି ଭଲ ଲାଗେ ବୋଲି। ଅଦା ରସୁଣ ଛେଚିକି ହୁଁ ପକାଏ ।
ବଟା ବଦଳରେ ଛେଚା ଟା ଆଉ
ହଁ ବାଟିକି ପକଏବି ମୁଁ ଛେଚିକି ବି ପକଏବି ଯେତେବେଳେ ଯୋଉଟା ସେଇଟା କରିଦିଏ। ହଁ ଟିକେ ଅଦାର ଶୁଣ ଛଚିକି ପକେଇ ତାର ବାସ୍ନା ଅଲଗା ଆସେ ଆଉ ଅଦା ରସୁଣ ଗ୍ରାଇଣ୍ଡର ଗ୍ରାଇଣ୍ଡିଙ୍ଗ କରିକି କଲେ ତାର ଗନ୍ଧଟା ଭୂଷମ ଯାଏ ନି
ହଉ। ଆଉ କଷା ଯଦି ଖାଇବୁ କଷା ରଖିବୁ ହଉ। କସା କଷା ଟା ସିଜିବ କେମିତି?
କଷା ଟା ସେ ଟମାଟୋ ପକେଇବ ଟମାଟୋର ପାଣି ଟିକେ ଦେଇଦବ ଘୋଡେଇ ଦେବା ଟିକେ ଟିକେ ଚୋଟ ମା ଟିକେ ଦେଖୁଥିବ । ମସଲା ଗୁଣ୍ଡ ମସଲା ଗୁଣ୍ଡ ସବୁ ପକେଇଥିବ ହଳଦୀ ଗୁଣ୍ଡ ମସଲା ଗୁଣ୍ଡ ସବୁ ପକେଇ ଦେଇେଇକି ତାକୁ ଘୋଡେଇ ଦବ ଟିକେ ଟିକେ ଦେଖେଇ ଯିବ ସେ ତ ସେଇ ଯୋଉ ଟମାଟୋ ହ ପଡେ ସେଇଥିରେ ତ ସେଇ ପାଣି ଯୋଉ ଟମାଟୋରୁ ବାହାରେ ସେଇ ପାଣିରେ ଗୁରେ ଆଳୁ ଫାଳୁ ଟିକେ ସିଝିଯିବ ଆଉ ଟିକେ ପାଣି ଦେଇ କି କରିବ। ହଉ ତ ତମ ତମ ଯଦି ଖଡିକା ଧରିକି ସିଝିଗଲା ପର୍ଯ୍ୟନ୍ତ ଚିକେନ କଷୁଥିବ ହାତ ହାତ ପୁରା ହେଇଯିବ।
ଉଁ ହୁଁ ତମେ କୋଉରେ କର। ବେଶୀ ଚୁଲି ତ କର ନା ଚୁଲି ଚିକେନ ଟା ବି ବହୁତ ବାସ୍ନା
ଚୁଲି ହଁ ଚୁଲିରେ କଲେ ଭଲ ବାସ୍ନା ହୁଏ। ଏ ଗର ଖରା ଗରମରେ ସେ ଚୁଲି ପାଖରେ ବସିବ ଭାତ ଟିକେ କଲାବେଳୁ ଅଠା ଟିକେ ହେଇଯାଉଛି। ଗ୍ୟାସରେ ଚିକେନ କରିଦି ଥରେ ଥରେ ଚୁଲି ରେ କରେ ଏବେ କାଠ ଥାଏ କରିଦିଏ ଚୁଲିରେ। ଆମର ଏଠି କାଠ ସୁବିଧା କାଠ ମିଳେନି ତ
ହୁ ଚୁଲିରେ ଘରେ କିନ୍ତୁ ବାସ୍ନା ଟା ଟିକେ ସବୁ ଖାଇବାର ଅଲଗା ଆଉ
କାଲି ଡାଲି ଫୁଟେଇଥିଲି ପୋଟଳ ବେଳକୁ ଆସିଥିଲି ବଢା ବାସ୍ନା ହଉଥିଲା
ହଁ ସେମିତି ସେଇ ତମ ଯେମତି ଶିଖିଥିବ ସେମିତି କରିବ ଦେଖ ଗ୍ୟାସ ର ଅଲଗା ତାର ଖାଇବାର ଇଏ ଆଉ ଚୁଲି
ଆଉ ଚୁଲିରେ ଅଲଗା ହଛି ନା ଚୁଲିରେ ଦିଆା କାଠସୁବିଧା କାଠ ସୁବିଧା ଥିଲେ ଆ ସବୁ ଚୁଲିରେ କରିଦେଲେଉ କିଛି ଲାଗିବଉନି ଆଉ କାଠ ନଥିବା ଚ କଲେ ଭାରି କଷ୍ଟ
ହଁ ମୁ ଜାଳ ଫାଳ ଆଣିକି
କାଠ ସୁବିଧା ଗଛ ପତ୍ର ଅଛିୁ କାଠ ଠକି ଆଣବୋ ଲୋକଁ ଲୋକ ଯଦି ଥିବେ ତାହେଲେ କହିଲେ ଆଣି ଦିଅନ୍ତି ଦେଢିନିଷ ଥିଲା ସେ କାଠ ଘରେ ପୁରା ଆଣିକି ରଖିଦିଅନ୍ତି ସେରି
ହଁ ସେଇଠୁ ସୁବିଧା ହୁଏ ଜାଳି
ଥିଲା ଗ୍ୟାସ କେତେବେଳେ କେମତି ଯଦି ରାତିରେ ଗ୍ୟାସରେ ରୁଟି ଟା ହୁଏ ଚୁଲିରେ ରୁଟି ଟା ଏତେ ଫୁ ଫୁଲେନି ସେକିଲା ବେଳକୁ ସେ କଳା ପଡିଯାଏ
ହଁ
ନହେଲେ ଗ୍ୟାସ ଏତେ ଲାଗେନି ଏବେ ତ ଗ୍ୟାସ ନହେଲେ ରୋଷେଇ କରିବୁ ନୂ ସବୁ ଚୁଲିରେ କରନ୍ତି ମ ଯା ତ ସି ଗୋଟେ ଦିନ ଯ ଗ୍ୟାସ ସରିବ ସେ କ
ସେ ଯୋଉ ଗ୍ୟାସ ଏବେ ମଝିରେ ବଢି ଯାଇଥିଲା ମିଳୁନଥିଲା କୋଉଠି
ଖଳୁନଥିଲା ସେ ପୁଣି ବ୍ଲାକରେ ଆଣିଲେ ପଚିଶଶହ ଟଙ୍କା ନା ଛବିଶ ଟଙ୍କା ନିଅନ୍ତି
ହଁ ଆମର ଏଠି ତିନି ହଜାର ଜଣି ଚାଲା ଦୋକାନ ପାଇଁ ଆସୁଥିଲା ତିନି ହଜାର ପଇଁତିରିଶଶ
ଗ୍ୟାସ୍ ଗ୍ୟାସ୍ ପାଇଁ ଗୋରେ ଗୋରେ ଦୋକାନ ଯୋ ଫାଷ୍ଟଫୁଡ଼୍ ଦୋକାନ ସବୁ ଅଧା ବନ୍ଦ
ଅବୁ ହ ହୋଟେଲ ଫୋଟେ ସବ
ସବୁ ବନ୍ଦ କାଲି ଆମେ ମାର୍କେଟ ଗଲା ବେଳକୁ ଗୋଟେ ଲୋକ ଚୁଲିରେ କରି ଥିଲା ହୋଟେଲଟା ଚୁଲିରେ ରୋଷେଇ ସବୁ ଚାଲିଥିଲା ଆଉ ଗୋଟେ ଗୋଟେ ଦୋକାନ ତ ପୁରା ବନ୍ଦ ହେଇକି ଅଛି
କମ କରିଦଉଛନ୍ତି ହଁ ଆମର ଦୋକାନ ବହୁତ ଅସୁବିଧା ହଉଛି ଆଡେ ଆଣେ ସଡା କେମିତି ଦେ ଏମିତି ସବୁ ଇଏ ଲୋକ ଅଛନ୍ତି ଦେଖିଦେବେ ଯୋଉ ଦେଖୁନାହାନ୍ତି ଦେଖୁନା ଭିଡିଓ ଦେଖୁନା ଯୋଉ ଦେଖୁଛନ୍ତି କାହାର ଗ୍ୟାସ୍ ଅଛି ଭିଡିଓ କରିକି ପଠେଇ ଦଉଛନ୍ତି। ରେଟ୍ ପଢୁଛି ଏକାଥରେ ସେ।
ଏମତି ଦୋକାନଗା ବଳୁ ହଇରାଣ ହଉଛି। ତେ।
ଉଁ ହଁ ଏବେ ନା ନା ଏଇ ମଝିରେ କେ ଇଏ ହେଲେ ମୋଜା ସିଏ ଟିକେ ଗ୍ୟାସ୍ ଆଣିକି ଏମିତି କରନ୍ତି ହେଲା ତାଙ୍କ ପାଖରେ। ଗ୍ୟାସ ଅଭେଲେବଲ। ଅଜାଙ୍କଠୁ ଆସୁଥିଲା ଦିନକୁ ଦି ଦିଟା।
ଓହୋ।
ଯାହା ଅଛି ଯେମତି। ଏତି ଛଣା ଛଣି ହେଇକି ସେମିତି ହେବାରଟା ହଉଥିଲା ମିଠା ଏତେ ହଉନଥିଲା ଯାହା ଜଳିଖିଆ ଛଣା ହଉଥିଲା ଆଉ ଯୋ ହଉଛି ସେଇଆକୁ ଏବେ ହେଇ ଏବେ ହେଇଗଲାଣି ସବୁ ନେଇ ଆସୁଛନ୍ତି ଦେଲେଣି ଆଉ। ପୁରା ମଝିରେ ବା ତିନି ହଜାର ପଇଁତିରିଶ ଶହ ଏମିତି ହଉଥିଲା।
ମଝ ମିଳିଲାନି ଯଦି ବୁକିଂ କରିିବ ପଚିଶ ଦିନି ପରେ ଆସୁଥିଲା।
ହଁ। ଆମର ଗ୍ୟାସ ଅଙ୍କଲ ଜଣେ ସି ଦିଅନ୍ତି ତା। ତାଙ୍କ ପାଖରେ ଗ୍ୟାସ୍ ଦେଇକି ଯାଆନ୍ତି। ତାଙ୍କ ପାଖରେ ବି ହେଲାନି ସେଏ କୋଉଠି ଗୋଟେ ଇଏ କରିକି ଦଉଥିଲେ ମାନେ ଏକାଥରେ ତାଙ୍କ ପାଖରେ ଗ୍ୟାସ୍ ଅଛି ପଚାଶ ଟା। ତାଙ୍କୁ ଶହେ ଜଣ ବାକି ବୁକିଂ କରି। ସେ କା। ତୁ କୋଉଟା କଣ ଦେବେ କଣ ହବ ଲୋକ ଦେବୁ। ବୁକିଂ କରିସାରିଲେଣି। ସେ କେମିତି ଦେବେ ଏମିତି ଅସୁବିଧା ଆଉ। ଏବେ ହେଇ ଧୀରେ ଧୀରେ ଚାଲିଛି ହାଲୋ।
ଗ୍ୟାସ ନହେଲେ ବେଶୀ ଛୁଆ ଘରେ ବେଶୀ ହଇରାଣ ବର୍ଷାଷ କୋଉଠି କରିବ ଆ। ସେଘରରେ ଅଲଗା ଆମର ତ ଏଇଠି ବା ଆରେ ଚୁଲି ବର୍ଷା ହେଲେ ଚୁଲି ରେ କିଛି ହେଇପାରିବନି।
ଆମର ଭିତରେ ଥାଇକି ବି କିଛି ଜାଳ ଫାଳ କିଛି ନାହିଁ ଆମର ଇଣ୍ଡକ୍ସନ ରେ ଯ ରୋଷେଇ ହଉଛି ସେତିକି।
ହ।
ଓ ଗ୍ୟାସ ହିଁ ନହିଁ ଆଉ ଆମ ବି ଛୁଆ ସବୁ କରିକି ଖାଉ କିଛି କରିକି ରୋଷେଇ କରିପାରୁନୁ। ନିଜେ ନିଜେ ମ୍ୟାଗି ହେରିଆ କରିକି ଖାଉ। ଘରର ସବୁ ରୋଷେଇ ଇଣ୍ଡକ୍ସନ ହେଲେ ଆଉ ସେ ଇଣ୍ଡକ୍ସନ ରହିବ ପୁରା ତାତି ଇଏ ହେଇଯାଏ ଆଉ ଆମେ କିଛି ଚାରିଟା ବେଳେ ରୋଷେଇ କରିପାରୁନା।
କାଇଁ?
ଦିଟା ଇଣ୍ଡକ୍ସନ୍ ତା ଦେହରେ ଭାତ ଡାଲି ଯାହା ଯାଉଚି। ଆଉ କୋଉଦିନ କଣ? ହବ।
ହେଇପା ସାପ ସାପଗୁରେ ଭାହାରିଲାଣି ହେଇପା, ଝରକା କତିରେ ଖ ଏଇ ଏଣ୍ଡୁଅ ଟା ମୁଁ ଦେଖିଥିଲି, ଏଇ ଏଣ୍ଡୁଅ ଟା ହେଦିନ ଦେଖିଥିଲେ, ୟାକୁ ଟିକେ ଗୋଟେ ବଡଟେ ଏଇଟା ଛୋଟଟେ। ଏଣ୍ଡୁଅଟେ ସଙ୍ଗୀତ- ଏଣ୍ଡୁଅ ଟେ।
କଲର୍ ଚେଞ୍ଜ କରୁଚି?
ହଁ ଏଇଟା କଲର୍ ଚେଞ୍ଜ କରେ ସେଦିନ ଗୋଟେ ଏଇଟା ୟାଠୁ ଛୋଟଟେ- ତାକୁ-ସେ କାମୁଡି ଦବ ଖାଲି ଫଁ ଫଁ ହବ। ସେ କଲର୍ ଚେଞ୍ଜ ହେଇଯାଉଚି ପୁଣି ହ- ଗ୍ରୀନ କଲର୍ ହେଇଯାଇଚି।
ତାକୁ ଧରି ଦିଅନ୍ତି, ଆମ ଏଠି ଦେଖିଲେ ଧରି ସାରନ୍ତେଣି।
ଏଇଟା ସେଦିନ ପୁରା ବଡ଼ଟେ ଦେଖା-ବ-ଏଟା ତା ଛୁଆଟା ବୋଧେ ସେଟା ଆଉ ଏଳ ଭଳିଆ ଏଟା ତ ଛୋଟଟା ସେଟା ପୁରା ନେଉଳ ଭଳିଆ, ଏଟା ଯୋଉ ଜଙ୍ଗଲ ଭଳିଆ ହେଇ ଯୋଉ ଜାଗା କିଣିଛନ୍ତିଛନ୍ତି, ଯୋଉମାନେ ସବୁ ଅ ତାଙ୍କ ଜାଗା ସଫାସୁଫି କରୁନାହାନ୍ତି ନା ସେ ଗଛ ପତ୍ର ବଢିକି ପୁରା ବଣ ଭଳିଆ ହେଇକି ରହିଛି।
ମାନେ ତମ ଚାରିକଡ ପୁରା ଜଙ୍ଗଲ ଭଳିଆ ହେଇଚି।
ଘର ଆଗରେ ସେ ପଛରେ, ସେ ଜାଗା ଯୋଉମାନେ କିଣିଛନ୍ତି ସେମାନେ ବାରି ଫାରି ସଫା କରିବା କଥା ଆମ ଘର ପଛପଟେ ତ ଯିଏ କିଣିଛି ସେ ତ ତାର ପୁରା ହେରା କଣ ଗଛ ଯଉରା ଖଟ ଫଟ ହୁଏ ସେ ଆଗୁଆନୀ। ଏଇ ଗଛରେ ପୁରା-ପୁ ତାର କୋଡିଏଟା ତିରିଶଟା ବଳିଆ ଗଛ ତା ଭିତରେ ସେ ତାଳ ହାନଣୁନାହାନ୍ତି କିଛି ନାହିଁ ତାର ଉପରକରେ ଗୋଟେ ବଡ ସାପ ପଶିଯାଇଥିଲା। ବର୍ଷା ଫର୍ଷା ହେଇଚିନା ବାହାରୁଚୁ ଆମେ ଆମ ଉପର ଘରଟା ପାଖରେ ସବୁ ଗଛ ଗୁରା ନା ଛାତକୁ ଲାଗିଛି ସବୁ ଗଛ ଉପର ଘରେ ଗୋଟେ ସାପ ପଶି ଯାଇଥିଲା।
ହଁ ତମରତ ଘର ଥଣ୍ଡା ଲାଗୁଥିବ ଗରମ ଲାଗୁନଥିବ ଛବୃଛ ତଳେ ରହିଚ
ଥଣ୍ଡା ଲାଗୁଚି ତଥାବି ଗରମ ହଉଚି।
ଗୁଳୁ ଗୁଳି ଟା ହେଲେ ଗରମ ହବ ଆଉ।
ଏ ଯୋଉ ନଟି ଫଟି ହେଇଯାଇଛି ଗଛ ପତ୍ର ବଢିକି ସେମାନେ ସଫାସଫି କରୁନାହାନ୍ତି ନ ନୁଆଁଣିଆ ପଶିଯିବେ ଛୋଟ ଛୁଆ
ତମେ କହୁନା ତମ ଶାଶୁ ଶଶୁରଙ୍କୁ ସେ କହିବେ ସଫାସଫ କରିବା ପାଇଁ।
ଘର ଭିତରେ ନ ନୁଆଁଣିଆ ପଶି ଯାଉଛନ୍ତି ଗାଲୁଆ ଲୋକଙ୍କୁ କିଏ ପାରିବ, ସେ ଗାଲୁ ମାରିଦେଇକି ପଳେଇଲେ
ହଁ ସେଇଆ ତମେ ବି କଣ କରିପାରିବ କି
ହଁ ଆଉ ଜଣେ ତ ତାଙ୍କ ଜେଗା ସେ ପକେଇ ସବୁ ଚାରିପଟାଙ୍କ ଜେଗା କିଣିକୁଣା ଦେଇଚନ୍ତିନା ସେ ସବୁ ଅ କରିକି ସବୁ ଗଛ ପତ୍ର ବଢି ବୁଢାକି
ହଁ।
ଏଣ୍ଡୁଅ ଗୁରା ଏବେ ଦେଖା ହେ ଆଇଲା ବର୍ଷ। ସେ ତ ଦେଖିନି ଫୁଙ୍କିଦବ କହିଲେ କରା ଫୁଙ୍କି ଦିଅନ୍ତି କାଳେ କାମୁଡିଦେବେ
ଏଣ୍ଡୁଅ ଭୁଙ୍କେ ନା ଗୋଧି ଭୁଙ୍କେ।
ଗଦି ତ ଫୁଙ୍କେ ସେ କଣ ଫୁଙ୍କିଦବ ବୋଲି।
କିଏ କହିଲା ନାଁ ଗୋଦି ଫୁଙ୍କିଦିଏ। ଇଏ ହେଇଯିବ ଆମର ବି ବାରିଘରେ ଗ। ତୀବ୍ର ବୁଲୁଛନ୍ତି
ଗୋଧି ହୁଙ୍କେ ଦିଏ।
ଏଣ୍ଡୁଅ ଏଣ୍ଡୁକୁ ପରା ହାତରେ ଧରିକି ଆମେ ଆମ କଲର ଚେଞ୍ଜ ଏଣ୍ଡୁଅଟା ହାତରେ ଧରିକି ସେ ପୁରା ରଙ୍ଗ ବଦଳଉଥିଲା ଯୋଉଠି ଯଉ।
କିଏ ପୁରେଇଥିଲେ ଗୋଟେ ଚାଙ୍ଗୁଡିରେ।
ହଁ।
ହଉ ମୁଁ ରଖୁଚି ଆଁ।
ହଉ ହଉ ହଁ।